ହ୍ୟାଲୋ ନମସ୍କାର ମ୍ୟାଡ଼ାମ କେମିତି ଅଛ ଅଛନ୍ତି?
ଭଲ ଅଛି ଆଜ୍ଞା ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବଢିଆ ଅଛି ମ୍ୟାଡାମ ବହୁତ ଭଲ ଅଛି।
ହୁଁ ହୁଁ ଆଉ କଣ ଖବର?
ଆଉ ବହୁତ ଭଲ ଅଛି, ମ୍ୟାଡ଼ାମ ସବୁ ଠିକ୍ ଠାକ୍ ଚାଲିଛି ଆପଣଙ୍କ କେମିତି ଚାଲିଛି ପଢ଼ାପଢ଼ି?
ମୋର ପଢାପଢି ଠିକ ଚାଲିଛି, ଘରେ କେମିତି ସବୁ?
ଘରେ ମ୍ୟାଡାମ ବହୁତ ଭଲ ଅଛନ୍ତି, ସମସ୍ତେ ଭଲ ଅଛନ୍ତି, ଧନ୍ୟବାଦ ଆପଣଙ୍କ ଘରେ କେମିତି ଅଛନ୍ତି?
ଆମ ଘରେ ବି ସମସ୍ତେ ଭଲ ଅଛନ୍ତି। ଆଉ ଆଜି କଣ ଖାଇଥିଲି ଦିନ ବେଲେ ? ଓ ଗାଁକୁ ଗାଁକୁ ତ ମୁଁ ଯାଇନି କାଲି ଯିବି ନା କଣ ସେ ସେମିତି କିଛି ପ୍ଲାନ୍ ନାହିଁ ମାନେ ଭାବି ଭାବିଥିଲି ମା ଫୋନ କରି କହିଦେରେ ତ ଘରକୁ ଆସିବୁ କାଲି ବୋଲି। ସେଟା ମୁଁ ଡିସାଇଡ କନି କ
ଭାବିବି ଆଉ ହଁ ଆଜି ଖାଇବା ମ୍ୟାମ ହେଇଥିଲା ଆମର ଆଜି ଗୁରୁବାର ଯେହେତୁ ତ ସାଧା ଉପରେ ହେଇଥିଲା ତ ଘରେ ତ ଶିଖେଇ ଦେଇଛନ୍ତି କି ହଁ ନିରାମିଷ ଚ ଘରେ ଆଉ ଗୁରୁବାର ଖାଇବାନି ଲକ୍ଷ୍ମୀଙ୍କ ବାର। ତେଣୁ କରି ସାଧା ହେଇଥିଲା ଆଉ ଭାତ ଡା ଖାଲି ସାଧା ତରକାରୀ ହେଇଥିଲା। ଆଉ ଓ ପଣସ କଠା ତରକାରୀ ହେଇଥିଲା ଆଉ ଶ ଶା ଶାଗ ହେଇଥିଲା ଆଉ ଚାଟେଣୀ ହେଇଥିଲା ପାମ୍ପ ଥିଲା ଆଉ ଏଇସବୁ ହେଇଥିଲା।
ହେଲେ ଆ ଆଜି ଯେହେତୁ ମୋର ପରୀକ୍ଷା ଥିଲା ତ ମୁଁ ଠିକ୍ ସେ ଆଜି ଖାଏନି ମାନେ ଯେ ଏମିତି ସମୟରେ ପରୀକ୍ଷାଟା ଥିଲା ଯେଉଁ ସମୟରେ ନା ଖାଇକି ଯାଇ ପାରିବ ମଣିଷ ନା ସେଠୁ ବାହାରିଲେ ଖାଇପାରିବ। ହଁ ବାରଟା ଅଧେରେ ଥିଲା। ଝାମଠାକୁର୍
ଆଚ୍ଛା ତ ଆପଣ ବାହାରି ଗଲେ ସକାଳୁ ବାହାରି
ମାନେ ହଁ ମାନେ ଆମର ଏଗାରଟାରେ ରିପୋଟିଂ ଟାଇମ ଥିଲା ତ। ମୁଁ ଦଶଟା ଅଧେରେ ମାନେ ଟା ଚାଲିସ ପଇଁଚାଳିଶ ଏମିତି ବାହାରି ଯାଇଥିଲି ହଁ ଜଳଖିଆ ଯାହା ଖାଇକି ଯାଇଥିଲି ମାନେ ସୁଜି ଉପମା ଖାଇକି ଯାଇଥିଲେ। ହଁ ପହଞ୍ଚିଲା ବେଳକୁ ଚାରିଟା ତ ହେଇନି ମାତ୍ର ହଁ ତିନଟା ଆଡେ ହେମତି
ତ ରୋଷେଇ ବାସ ମର୍ଣ୍ଣିିଂ ରୁ କରିଦେଇକି ରଖି ଦେଇକି ଯାଇଥିଲି ଖାଇଥାନ୍ତେ। କିନା କଣ କଲେ ଫେରେ?
ନା ନା ବାହାରୁ କିଣିକି ଆଣିକି ଖାଇବାକୁ ପଡିଲା। ଗୋଟେ ଦିଇ ଦିନ ଯେମିତି ମାନେ ଏଡେଜେଷ୍ଟ କରିବାକୁ ପଡେ ସବୁଦିନ ହଁ। ଉଁ ଆପଣ ଘରେ ରହୁଚନ୍ତି ନା ନା ନା ଖାଇଛି ଖାଇଛି। ହଁ, ଆଉ ଆପଣ? ଘରେ ରହୁଚନ୍ତି।
ହଁ, ନା ମୁଁ ବାହାରେ ରହୁଚି। ମୁଁ ଘରେ ରହୁନି, ମୁଁ ବାହାରେ ରହୁ ଚି। ମୁଁ ମ୍ୟାରେଜ ବି ହେଇନି ଅନମ୍ୟାରେିଡ ଅଛି, ବାହାରେ ରହୁଚି ଆଉ ହଁ।
ପ୍ରୋବ୍ଲେମ୍ ମାନେ, ମାନେ ଏମିତି ଯଏ ଯ
ଆମର କିନ୍ତୁ ଅସୁବିଧା ହଉନି ଯେ ଖାଇବା ପାଇଁ କାହିଁକିନା ଆମର ମୁଁ ଯ ଅର୍ଗାନାଇଜେସନରେ ଅଛି ତ ଆମର ସବୁ ରୋଷଆ ଫୋସିଆ ସବୁ ଅଛନ୍ତି, ଜଷ୍ଟ ଖାଲି ଟାଇମରେ ଖାଇବାରେ ଅଛି ଖାଲି ଯାଇକ। ପହଞ୍ଚିକି। ତ ହଁ ମତେ ଖାଇବାଟା ସେଇଟା ଗୋଟେ ଟେନସନ୍ ନାହିଁ କିନ୍ତ୍ ବାକି ସାଙ୍ଗସାଥି ମାନେ ମତେ କୁହନ୍ତି କି ଆରେ ଭଲ ଜାଗାରେ ଅଛୁ। ତୋର କିଛି ଖାଇବାର ଟେନସନ ନାହିଁ। ଠିକ ସେ ଖାଲି ଯାଇ ପହଞ୍ଚିଯିବାର ଅଛି। ଟାଇମରେ ତେଣୁ କରି ହଁ ଭଲ ଖାଇବାର କିଛି ଟେନସନ ନାହିଁ। ଖାଲି ଜଷ୍ଟ ଖାଲି ଟାଇମରେ ଖାଲି ଯାଇ ପହଞ୍ଚିବାର ଅଛି ଖାଇବାର ଚି। ଆଉ ତ ଖାଇବାକୁ ନେଇକି ବାର ବର୍ଷ ହେଲାଣି ମୁଁ ଅଛି ତ ମତେ ଖାଇବାକୁ ନେଇ ପ୍ରୋବଲେମ୍ ନାହିଁ।
ଆଜ୍ଞା, ସେ ଦେଖିବା ବଲେ ଖାଇବାଟା ହେଲେ ଆମେ ଯୋଉ ପ୍ରକାରେ ଖରା ହଉଚି। ତ ଶାନ୍ତି କଣ ଲାଗେ? ଦହି ପଖାଳ ଟିକେ ମିଳିଲେ ଶାନ୍ତ।
ହଁ, ହଁ, ସେଇଟା କାହିଁକି ନା ଏଇ ଯୋଉ ଗରମ ଯଉ ସମୟରେ ପଖାଳ ଟାରୁ ଅପି ତାପରେ ବାହାରେ ରହିଲା ପରେ ମ୍ୟାଡ଼ମ ସେଇଟା ହଉନି। ମୋର ତ ବୋହୁତ ଇଚ୍ଛା ଖାଇବାକୁ। କିନ୍ତୁ, ସେ ଜିନିଷ ମିଳେ ନା। ଆଉ ମୁଁ ଯେତେବେଳେ ଘରକୁ ଯାଏ, ବୋଉ କରିକି ଦିଅନ୍ତି ମା କରିକି ଦିଅନ୍ତି। ତ ସେଇଆକୁ ଖାଇବାକୁ ବୋଉ ଖାଏ ବହୁତ ଭଲ ଲାଗେ। ଆଉ ମୁଁ ବି ଘରକୁ ଗଲେ ମୁଁ କହେ ଡିମାଣ୍ଡ କରେ ସ୍ପେଶାଲ, କାହିଁକିନା ଦହି ପଖାଳ ମୋର ଅତି ପ୍ରିୟ।
ଆଜ୍ଞା, ଆଜ୍ଞା, ଆଁ ମାନେ ଖରା ମାସ ତ ହେଲେ ନେଇଁ କି ଦେଖିବାକୁ ଗଲେ ସେଟା ଗୋଟେ ଇମୋସନ ଟାଇପ।
ହଁ, ଇମୋସନ ଟାଇପ କାହିଁକିନା ମନ ଏତେ ଖୋଜେ ଯେ ଯେମିତି ଲାଗେ କିି ସେଟା ଖାଇଦେଲେ ଯେମିତି ମାନେ ମନ ସମ୍ପୂର୍ଣ୍ଣ ହେଇଯାଏ।
ହ, ସମ୍ପୂର୍ଣ୍ଣ ଇଚ୍ଛାପୂର୍ଣ୍ଣ ମାନେ ସବୁ ସମୟରେ ଖାଇ ସେ ନା ଭଲ ଲାଗେ। ସେ ଜିନିଷ ଟା। ମାନେ ଦିନକୁ ଆଜି ଗୋଟେ ଥର ଖାଇଲେ, ହଁ କାଲି ଟିକେ ମିଲିଯାଆନ୍ତା
ହଁ ମାନେ ଏମିତି ଗୋଟେ କୁହନ୍ତିନି କି ଖାଇଲେ ଯେତିକି ଗୋଟେ ଜିନିଷ ଯଦି ବାରମ୍ବାର ଖାଇଲେ ବୋର ହେଇଯିବେ। ବଟ ସେଇ ଜିନିଷଟା ଏମିତି ତାକୁ ଆପଣ ଡେଲି ଖାଇବେ ଯଦି ଗରମ ଦିନେ ନା ତାହଲେ ଆପଣଙ୍କୁ ଡେଲି ଡେଲି ଆହୁରି ଭଲ ଲାଗି ଚାଲିବ ସେ। ସେ ଗୋଟେ ନିଶା ଟାଇପ ର। ପ୍ରିୟ ଖାଦ୍ୟ ମୋର କଣ ମ୍ୟାଡାମ ମୁଁ ଆପଣଙ୍କୁ କହିବି ତ ମୋର ବହୁତ ସାରା ପୁରା ପିଓର ଖାଦ୍ୟ ଅଛି। ଓ ଦହି ପଖାଳ ଟା ଗୋଟେ ପ୍ରିୟ ଖାଦ୍ୟରେ ଆସୁ ଛିି ଆଉ ଗୋଟେ ଭେଣ୍ଡି କି ଭାଜନ୍ତି ଗୋଟା ଭେଣ ଣ୍ଡି କି ଗୋଟା ଭେଣ୍ଡିିକି ତାକୁ ଫାଳ କରିକି ତା ଭିତରେ ଏ ରସୁଣ ଆ-ଆଉ ଉଁ ଉଁ ପିଆଜ ବାଟଣା ଦେଇକି ଯୋଉ ଛେଚିକି।
ନା ମାନେ ଆପଣ ଯୋଉ କହୁଛନ୍ତି ଆକୁ ଚଟକିକି ଯୋଉ ଖାଇବା ମ ଜା ଆଉ କହୁନ ନ
ହଁ ତ ଆଉ ସେ ଚଡକି ଚକଟି କିି ଯୋଉ ଖାଆନ୍ତି ଯୋଉଟା ତା ଦେହରେ ରସୁଣ ପକେଇକି ପୋଡ଼ିକି ଯୋଉଟା।
ଓହୋ ଆପଣ କୋଉଟା କହୁଥିବେ ମତେ ଟିକେ ତ ବେଶ ଭଲ ଭାବେ ଜଣା ନାଇଁ। ହେଲେ ପ କୁହନ୍ତୁ କୁହନ୍ତୁ ଟିକେ ଶୁଣିବା କେବେ ଟ୍ରା କେବେ ମୁଁ ସେମିତି ଚେଷ୍ଟା କରିବା ହଁ।
କହିଦଉଛି ବୁଝେଇକି। ସେଇଟା କଣ ହବ ଯୋଉ ଭେଣ୍ଡିଟା ତ ଗୋ ଟା ଭଜା ଟା ଜାଣିପାରିଲେ। ତା ଇଏ କରିକି ଭାଜିଦେଲେ ତେଲରେ ଭଜା ହବ ସେଇଟା ତ ଜାଣିଥିବେ। ଆଉ ଗୋଟେ କଣ ହୁଏ କି ସେ ଯୋଉ ଭେଣ୍ଡି ନା ତାକୁ ପୋଡ଼ି ଦେଲେ ନିଆଁରେ। ଚୁଲି ରେ ହଉ କିମ୍ବା ଗ୍ୟାସ ରେ ହଉ ଯୋଉଥିରେ ପୋଡ଼ିଦେଲେ। ପୋଡି ଦେଇକି ତାକୁ ଝାଡିଦେବେ ଟିକେ ତା ଯୋଉ ପତଳା ଯୋଉ କଳା ଗୁଡା ବା ହାରିଯିବ ତାପରେ ତାକୁ ନା ପାଣିରେ ଟିକେ ପକେଇକି ନହେଲେ ତୋରାଣୀରେ ହଉ ତୋରାଣୀ ଯେମିତି ପଖାଳ ର ଯୋଉଟା ତୋରାଣି ଟା
ଆଜ୍ଞା ଆଜ୍ଞା।
ପକେଇଦେଇ ପକେଇକି ତା ଧରେ ଟିକେ ରସୁଣ ପକେଇବେ ରସୁଣ ପକେଇବେ ଟିକେ ଲୁଣ ଟିକେ ପକ ତେବେ ଲଙ୍କା ପକେଇବେ ବାସ ତାକୁ ନା ଚକ୍ ଚକଟି ଦେବେ ପୁରା ଦଳିଦେବେ
ଆଜ୍ଞା ଆଜ୍ଞା ଆପଣଙ୍କୁ ହଁ ଟ୍ରାଏ କରିବି।
ହଁ ରେସିପି ଟା ଟ୍ରାଏ କରିକି- କେବେ ଥରେ ଦେଖିବେ ବହୁତ ଭଲ ଲାଗିବ ହଁ ତ ସେଇଟା ମୋର ଫେବେରାଇଟି। ମତେ ବହୁତ ମୋ ପିଲାଦିନେ ମନେ ଅଛି ମୋ ବୋଉ କଙ୍କୁ ସବୁବେଳେ ମାଙ୍କୁ କୁହେ- କି ମତେ ଭେଣ୍ଡି ଦଳା କରିକି ଦିଅ ହଁ ଆଉ ଗୋଟେ କଥା ମତେ ଭଲ ଲାଗେ ସବୁଠୁ- କଣ ବାଇଗଣ ଭର୍ତ୍ତା- ବାଇଗଣ ଆପଣ ପୋଡି ଦେଲା ପରେ ଯୋଉ ରସୁଣ ସୋରିଷ- ତେଲ ଆଉ ପିଆଜ ପ- ଯୋଉଁ ଦଳି ଦିଅନ୍ତି ନାଁ ତାକୁ- କି ସବୁ ପଖାଳରେ ଆଉ ଗୋଟେ କଥା ଆପଣ ଦେଖିଥିବେ ପଖାଳରେ ନା କେବେ ଆପଣ- ଯୋଉ ଭଜା- ଆଉ ମାନେ ଯୋଉଟା- ଭଲ ଭଲ ଜିନିଷ ଭ - ଚିକେନ୍ କସା ହେଇଗଲା ଏଇ ସବୁ ଭଲ ଲାଗିବନି ପଖାଳ ର ଟେଷ୍ଟ କରିବ ଏଇ ଯୋଉଁ ପୋଡା ଦଳା ଛେଚା- ଏଇସବୁ ଛୋଟ ଛୋଟ ଜିନିଷ ଯୋଉଗୁଡା ଆଚାର ବଢି ପାମ୍ପଡ ଏଇ ସବୁ ଜିନିଷ- ବଢି ଚୁଡ଼ା ତ ବଢି ଚୂଡା ଯୋଉ ଯେମିତି ଆପଣଙ୍କର ରସୁଣ ପକେଇକି ଛେଚି ଦିଅନ୍ତି ବଡି କି କଞ୍ଚା ଲଙ୍କା ପକେଇକି, ତ ସେ, ହଁ ତ ସେଇ ଯଉ ଟେଷ୍ଟ ଟେ ନା, ସେଏ ପଖାଳ ର ଯୋ ବାସ୍ନା ଟାକୁ ଗୁଣ କରିଦବ
ଦିଗୁଣା କରିଦେବ
ଚିକେନ୍ ମଟନ୍ ଖାଉଛନ୍ତି ସେ ଏତେ ଟେଷ୍ଟ ଆସିବନି
ହଁ ମାନେ ଦେଖିବାକୁ ଗଲେ ଏମତି ପଖାଳ ସହିତ ମାଛ ଭଜା ଟିକେ ହେଲେ ବହୁତ ବଢିଆ ହିଁ ହବ।
ହଁ ମାଛ ଭଜା ଭଲ ଲାଗେ, ହଁ ଠିକ କଥା କହିଲେ ସେଟା ଟେଷ୍ଟ ଟା ଦିଗୁଣ ହେଇଯାଏ ହଁ ତ ଆଉ ତ ଏଇ ସବୁ ଜିନିଷ ହଁ ଆଉ ଖାଇବା ଉପରେ ତ ବହୁତ ମାନେ ଯେଉଁଡ଼ିଆ ଖାଇବା ଗୁଡ଼ା ମୋତେ ମିଳେ ନାହିଁ ବାହାରକୁ ପଳେଇ ଆସିଲା ପରେ ଆଉ ପର୍ଟିକୁଲାରଲି ତ ସବୁ ଜିନିଷ କହିହବନି, ଆମ ଆପ୍ଲିକେସନରେ ପରେ ସେୟାର କରିବି କେବେ
ଆଜ୍ଞା ଠିକ ଅଛି ପଛି।
ବାହାରେ ରହେ ତ ମୁଁ ଓଡିଶା କୁ ଝୁରେ ସବୁବେଳେ ହୁଁ ତ ନାଇଁ ନାଇଁ ନାଇଁ ନାଇଁ ଓଡିଶାରେ ନାହିଁ ମୁଁ ଯେତେବେଳେ ଯାଏ ଛୁଟିରେ ଯାଏ ତ ଓଡିଶାକୁ ଯାଏ ତ ମୁଁ ସବୁବେଳେ ମୁଁ ବାର ବର୍ଷ
କେତେ ବର୍ଷକୁ ଥରେ ଆସନ୍ତି ଓଡିଶାକୁ ?
ଥରେ ଯାଏ।
ଆଜ୍ଞା ବଢିଆ କଥା ହଁ ହଁ ମାନେ ମନ ଯେମତି କଲା ଘରକୁ ଆସିବାକୁ ହଁ ସେମତି ଆସଛ ବାସ୍।
ଆଉ ଯେହେତୁ ଯୋଉମାନେ ମ୍ୟାରେଜ କରିଯିବେ ସେ ମାନେ ତାଙ୍କ ମ୍ୟାଡାମକୁ ନେଇ ଘରକୁ ଯିବେ କି। କଣ କରିବେ ପ୍ଲାନିଂ କରନ୍ତି, ଆମେ ତଲ ଅନମ୍ୟାରେଡ ଆମର କିଛି ପ୍ଲାନିଂ ନାଇଁ। ଯେବେ ଉଠା ବ୍ୟାଗ୍ ଉଠାଅ ଚାଲ।
ହଁ ହଁ ଆକ୍ଚୁଆଲି ବାହା ନ ହେଇକି ଗୋଟେ ମାନେ ଲାଇଫଟା ଗୋଟେ ଭଲ ଥିବ ମାନେ ସେ ଏମତି କିଛି ଟେନସନ୍ ନଥିବ ଲାଇଫରେ ସତ କହିବାକୁ ଗଲେ ମୁଁ ବି ସେମିତି ମୋ ଘରଠୁ ପାଖରେ ବେଶି ଦୂର ତ ନାହିଁ। ପାଖରେ ରହୁଛି। ତ ସେମ ସପ୍ତାହକୁ ଦି ଥର ଯାଇକି ପଳେଇକି ଆସେ ଗୋଟେ ଗୋଟେ ଦ ଟାଇମ ଏମତି ହୋଏ ଯେ ଘରେ ଦିଶା ଡାକୁଥିବେ ସେମତି ଯାଇକି ପଳେଇ ଆସେ।
ବାହାଘର ପରେ ଯେମତି ଆମେ କୁହନ୍ତିନି କି ଆମେ ବାହାଘର ପାଇଁ ଲ କ କିଛି ପିଲା ଭାବନ୍ତି କି ବାହାଘର ହେଇଗଲା ପରେ ଖୁସିରେ ରହିବା ଇ କରିବା ତ କିଛି ସମସ୍ତେ ଚାହାନ୍ତି କି ଲାଇଫ ପାର୍ଟନର ଗୋଟେ ଜରୁରୀ ବେଳେ ବଳେ ଯୋଉଟା ଆପଣ କହିଲେ ନା ସେ ଏଟା ବି ସମସ୍ତେ ଭାବନ୍ତି। କି ବାହାଘର ନ ହେଲା ଯାଏ ମଣିଷ ତ ମନରେ ମାନେ ତାର ଏକା ଠିଆ ଥିବ।
ଆଜ୍ଞ, ନା ନା ସେମତି କିଛି ନାହିଁ। ମାନେ କହିବା କଥା ହେଲା ବାହାଘର ଗୋଟେ ଗୋଟେ ଦାୟିତ୍ଵ। ପଲେଇ ଆସୁଚି। ନିଜ ଉପରକୁ ହଁ, ହଁ, ଦାୟିତ୍ଵ ପଲେେଇ ଆସେ। ସେ ଫ୍ୟାମିଲିକୁ ନେଇକି ମାନେ
ସମସ୍ତଙ୍କୁ ସାଥିରେ ଧରିକି ଚାଲିବାକୁ ପଡିବ। ମାନେ ନିଜର ଇଚ୍ଛା ଟାକୁ ବି ବେଳେ ବେଳେ ଭୁଲିବାକୁ
ହଁ ସମସ୍ତଙ୍କୁ ମନର ଇଚ୍ଛାକୁ ଦେଖିବାକୁ ପଡେ।
ଦେଖିବାକୁ ପଡେ। ଆଉ ବାହାଘର ପୂର୍ବରୁ କଣ ନିଜ ଇଚ୍ଛା ଅଛି, ନାହିଁ ମୁଁ ବୋଉ ଆସିବିନି ଘରକୁ ଏଥର ଇଚ୍ଛା ନାହିଁ। କିନ୍ତୁ ତାପରେ କଣ ହବ ଯେତେବେଳେ ଘର ଲୋକ ଅପେକ୍ଷା କରି।
ଆଜ୍ଞା, ହଁ, ହଁ ମାନେ ଯେମିତି ହଉ କାମ ଛାଡିକି ସ ମତେ ଯିବାକୁ ପଡ଼େ। ଘରକୁ ହଁ ପଡିବ ବାଧ୍ ବାଧ୍ୟତାମୂଳକ ହେଇଯାଏ ସେ ଜିନିଷକୁ। ହୁଁ। ଆଉ କଣ କୁହନ୍ତୁ? ହେଲେ ଆପଣ ଏବେ ଯୋଉ ସହରରେ ରହୁଚନ୍ତି ସେଠି ଏ ସବୁ କେମିତି ସାଙ୍ଗସାଥି ଯାକ ନେଇକି
ଏଠି ତ ସାଙ୍ଗସାଥି ଯାକ ମୁଁ ଯେମିତି ଯୋଉ ଅର୍ଗାନାଇ ଆଙ୍ଗେ ରହୁଚି। ତ ମାନେ ସାଙ୍ଗସାଥି ତ ଅ ସବୁ ସବୁ ଭଲ। କାହିଁକିନା ଭାରତର ପ୍ରତ୍ୟେକ କୋଣ ଅନୁକୋଣରୁ ସାଙ୍ଗମାନେ ଏଠି ମିଳନ୍ତି, ତ ଆମର ଯେମିତି ଓଡ଼ିଶାର କଲଚର ଆମେ ପିଲାଦିନରେ ପାଠ ପଢିଲା ବେଳେ ଓଡ଼ିଶ ତାର କଲଚର ଦେଖି ନେଇଥିଲେ। ଜବ କଲା ପରେ ଆମେ ଭାରତର ସଂସ୍କୃତି ଦେଖିନେଲେ। ସବୁ କୋଣ ଅନୁକୋଣରୁ ସାଙ୍ଗମାନେ ଆମ ସାଥିରେ ରୁହନ୍ତି। ସବୁ ରାଜ୍ୟର ପିଲା ସାଥ ଥିରେ ରୁହନ୍ତି। ତ ବହୁତ ଖୁସି ଲାଗେ। ହୁଁ ତ ସେଇଟା ଗୁଠେ ନିଆରା ଅନୁଭୂତି କି? କେମିତି ସବୁ ଦେଶର ପିଲାମାନେ ସବୁ ରାଜ୍ୟର ପିଲାମାନେ ସିଏ କେମିତି ଇଏ ହଉଚନ୍ତି କଥାବାର୍ତ୍ତା। ତାଙ୍କର ଢଙ୍ଗ ରଙ୍ଗ କେମିତି ତାଙ୍କର ଚାଲିଚଳନ କେମିତି, ତାଙ୍କର ବେଶଭୂଷା କେମିତି, ତାଙ୍କର ଖାଦ୍ୟ ପାନୀୟ କେମିତି, ଆମର ଅଲଗା ଆମର ଓଡିଶା ଲୋକ ଆମେ ଯେମିତି ପଖାଳ ଖାଉଚନ୍ତି ସେମାନେ ଦେଖିଲେ ହସିବେ। ବେ କଣ ପାଣିରେ ହାତ ପୁରେଇକି ଭା
ଆଜ୍ଞା ଆଜ୍ଞା ଏ-ଏଇଟା ଏଟା ଠିକ କଥା କହିଲେ ପ୍ରାୟ ପାୟ ପ-କଥ-ହାମର କଲଚର୍ ଜାଣିନାହାନ୍ତି, ଆମର ପରମ୍ପରା ସଂସ୍କୃ
ହଁ ସେଟା ଆମ କଥା ସିଏ ଜାଣିପାରିବେନି, ସେମତି ତାଙ୍କ କଥା ଆମେ ଜାଣିପାରିବାନି, ହଉ ମ୍ୟାଡାମ୍ କଥା ହେଇକି ବୋହୁତ ଭଲ ଲାଗିଲା। ଫେରେ ନେକ୍ଷ୍ଟ କଲ୍ ରେ ଆମେ ଆଜ୍ଞା